କଣ କରୁଚୁ?
ଟି-ଟିଭି ଦେଖୁଥିଲି।
ଆଚ୍ଛା। କଣ ଦେଖୁଚୁ ଟିଭିରେ?
ସିରିଏଲ ଦେଖୁଥିଲି। ଗୋପିବୋହୁ। ହୁଁ।
ଆଉ କଣ ସବୁ କରୁଚନ୍ତି।
ଏଇଠି ଫୋନ୍ ଦେଖୁଚି। ପୁଟଲି ସ୍କୁଲ ଯାଇଚି ଆଉ। ହୋଉ।
ଖାଇବା ପିଆ କଣ?
ଆଜି ଦିପହରେ କଣ ଖାଇଚ? ତାଡ଼ିି? ଦେଖିଲେ
ଓ ହୋ।
କଣ? ଣ?
ଆଚ୍ଛା କହିଲି ହୁଁ। ଆଉ କଣ କଲେଜ କେବେ କଣ ଖୋଲୁଛି?
ଜୁଲା ହେଲାକୁ ଖୋଲିବ ଆଉ। ଏଟା। ଓ।
କାଲି ଜାପାନ ଏଲିମିନେଟ ହେଇଯାଇଛି।
ଆଚ୍ଛା।
ନାଇଁ ନାଇଁ ମୁଁ ଡାଉନଲୋଡ କରି ନିି ଆଉ ନେଟମିରର ବାହାର ଇଏରେ କଣ୍ଟ୍ରିରେ ଲୋକମାନେ ଜବ୍ ବି କରୁଚନ୍ତି ଆଉ ସ୍ପୋର୍ଟସ ବି ଖେଳୁଚନ୍ତି। ହୁଁ।
କି କରି
ଆମର ତ ଟୋଟାଲ କରପ୍ସନ ଇ ପଡିକି ଅଛି କଣ ହବ। ଥାଉ କର ଏ ଉଷାମାର ପ୍ଲାସ ସଇଲାଣି? ନାଇଁ ନାଇ କୁଆଡୁ ଗୋଟେ
ହଁ ଏତେ ସରିଲା କୁଆଡେ ଉମ୍ ଫୋର୍ଟି ନାଇନ୍। ଯୋଡ଼
ହଁ ଆମ
ହଁ ତୁ କଟିବି ନା କଟିବିନି ଭାବୁଚି।
ଫୋର୍ଟି ନାଇନ୍ ଜଣକ ଏବେ ସେଟା ନିଜେ ହିଁ ପଳେଇଚି।
ଏମ ଖାଲି ପୁଅ ପିଲା।
ଏ ସେ କଣ କରୁଛ ଥା
ମୁଁ ଲେଫ୍ଟ୍ ହେଇଗଲି।
ହଁ ମୁଁ ବି। କଣ ପଢଉଛି କେତେବେଳେ କଣ ପଳଉଛି? ଭଲ।
ହଁ। ହଁ। ତାର ବଧେ ଛି କଣ ପଢେଇବି ଆଉ।
ଓ ହୋ।
ହଁ।
ମୁଁ ଯାଏ ଲାପଟପ୍ ଟା ଚାର୍ଜ କରି ରଖିଦିଏ।
ହଁ ସେ କଣ ଶିଖଉଚି? ଦେଖି ହଁ ଶିଖୁ ଶିଖଉଁଛି ଆ ଦେଖି ଆ ଲେଟ୍ କଲେ କଣ ରହିବ?
ସିଏ ଶିଖଉନି ମାନେ କଣ କହିଲୁ ସିଏ ମାନେ ଦେଖୁ କହୁଛି କି କୋଉ ଜିନିଷ ଟା କେମିତି ତମେ କରିପାରିବ ବୁଝିପାରୁଛ କୋଉଠୁ ଫ୍ରିରେ କରିପାରିବ ହେଲା ବାକି ସବୁ ଦେଖି ସାରିଲା ପରେ ତୋର ଗୋଟେ ନଲେଜ ଆସିବ ତୁ କିଛିଟା ଜିନିଷ ଭାବିବୁ କୋଉ ଥିରେ କଣ ବନେଇବାର ଅଛି। ହେଲା ତାପରେ ତୁ ଯାହା କରିବୁ ଆଉ। ହେଲା ଆମକୁ ଆଗେ ଟିକେ ଇଏ ଦରକାର କଣ କହିଲ ଯୋଉ ନି-ନିଜ୍‌ ଦରକାର କିଛିଟା ଭଲ ଭଲ ହେଲା। ତାପରେ ଯାହା ଯେମିତି ସେ ଶିଖେଇଛି ସେଇଭଳିଆ ସବୁ ବନାବନି କରିକି ପିପେଏୟାର କରିବାକୁ ପ ଏ ଏଡି ଟାଇମ୍ ଟିକେ କରିବାକୁ ହବ ଆଉ।
ଆଚ୍ଛା।
ହଁ। ମୁଁ କାଲି ସେଇ ଭିପିଏନ୍‌ ଟା କଣ ହେଲା ହେଲାନି ହେଲା ତାକୁ ଛାଟଝିପିଟି ରେ ମାଇଲି ମୁଁ କହିଲି ଇଏ ପ୍ରୋବ୍ଲେମ୍ ହୋଉଛି ସିଏ ବୋଧେ କଣ ଖରାପ ଅଛି କି କଣ ସେ ଯୋଉ ହସ୍‌ସ୍ପଟ ସେଇଟା କି କଣ କାମ ତୋନି ହେଲା ହେଲାନି ସେ ଚାଜକଟି ଦେଖେଇଲା ଗୋଟେ ପ୍ରୋଟୋନ ଭିପିନ୍‌ ନିଜ୍ୟୁ କରିବାକୁ ହେଲା। ତ ପ୍ରୁଟନ ଭିପିନ୍ କାଲି ଡାଉଲୋଡ କଲି କ୍ୟାପ୍ କଟ ରେ ରଖିଲି। ଫାଷ୍ଟ ଟାଇମ୍ ତ ଜଣା ଜଣା ପାଇଲାନି ଇଣ୍ଟରଫେସ ଟା ମତେ କ୍ୟାପ୍ କଟ ର ଲ୍ୟାପଟପରେ।
ଆଚ୍ଛା।
ହୁଁ। ତାକୁ କେତେବେଳେ ଗୋଟେ ଦେଖିକି କେମିତି କଣ କରିବାକୁ ପଡିବ। ସେଇ ଭଳିଆ ଆଉ ବ୍ୟାନର ଫ୍ୟାନର ଆମେ କାଇଁ ତାକୁ ବନ ନୋଉଥିଲୁ ତୁ ଡାଇରେକ୍ଟ ସେ ଅ ମାନେ କଣ କହିଲୁ ଏଇ ବାହାର କରିଦେଇଥିଲେ ହେଇଥାନ୍ତା।
ଅ ମ ଆଚୱାଲୀ କଥା ହେଲା ସେଇଥିରୁ ବାହାର ବାହାର କଲେ ଏତେ କଥା ନେ ଏମିତି ଜିନିଷ ଯୋଉଟା ନିଜେ ମନଉଛେ ତାକୁ ଦରକାର ପଡ଼ିଲେ ଏଡେଟ୍ କରିପାରିବା ସେ ମରି ।
ତାକୁ ଆଣିକି ପରେ ଇଏରେ କଲେ ହବନି? କ୍ୟାମ ଗରେ
କ୍ଲା ଆରେ ।
ହ ଆରେ ଆଉଛି ଯାଉଛି ଗୋଟେ ଏତେବି ଖରାପ କହୁନି। କଣ୍ଟେରେ ବେଶୀ ଦବାକୁ ପଡିବ। ଫୋନ ଆଜି ପାଞ୍ଚଟା ଚାଳିଶରେ ଉଠିଲି। ଫୋନ ଚାର୍ଜ ଥିଲା ଉଣେଇଶ ପରସେଣ୍ଟ, ମୁଁ କଲ କାଟିଦେଲି। ହେଲା। ତାପରେ ମୁଁ କହିଲି କ କହିଲ ଲାଇନ ଯେତେବେଳକୁ ମାନେ ଥିଲା ହେଲା ବୋଲି କାଳେ ମାନେ ପଳେଇବ କି? ହମ ହେଲା ଏଇନା ଗୋଟେ କଣ ଫୋନ୍ ଚାର୍ଜ ରେ ବସେଇ ସେତେବେଳ କୁ ବର୍ଷା ଗଡ଼ ଗଡ଼ି ମାରୁଥି ତ ମୁଁ ବସେଇଲିିନି। ତାର ଉଠିଲି ଯେତବେଳେ ଆଠଟା ବେଳିବୁ ଶେତବେଳକୁ ଲାଇଟ୍ ପଳେଈଛି, ଶେତବେଳୁ ଫୋନ୍ ରିଚାର୍ଜ
ହଁ।
କଲିଆରେ ତା ପନ୍ଦର ହେଲାଣି ମୁଁ କହିଲି ଏଠି ଚାର୍ଜ କେମିତି ବସେଇବି? ତାପରେ କ୍ଲାସ କରିବାର ଅଛି କାମ କରିବାର ଅଛି ଏପଟେ ପୁଣି ଏ ଯାଇକି ତାଙ୍କ ଓନର୍ ଘରେ ଯାଇକି ଚାର୍ଜ ବସେଇଲି। ତାପରେ ଚାର୍ଜ ବସେଇଛି କୋଡିଏ ମିନିଟ ପରେ ଲାଇନ ଆଇଲା। ସେଟୁ ପୁଣି ଘରେ ଆଣି ତାକୁ ଚାର୍ଜ ବସା, ଏପଟେ ଲାପଟପ୍ ଅନ୍ କରି ଜଏନ୍ କର୍। ଏମିତି ସବୁ ଧନ୍ଦା।
ଆଛା।
ହୁଁ ଯୋଉ ପାଗ ଟା ଦେଇଛି ନା ପାଗରେ ବୁଲିବାକୁ ଯିବ ବଢିଆ ପୁରୀ ପୁରୀ ପଳେଇବ ମସ୍ତ। ଥଣ୍ଡା ପାଗ ପରା ଏବେ ତ ପୁରି ଯାଉଥିଵେ ଲୋକ ନା
ଯା ଠାକୁର ତରଣ ସବୁ ଦେଖା କରିବାକୁ ପଳିବେନି
ହ ହ ଦେଖା ନହେଲେ ମନ୍ଦିର ତ ଯାଇପାରିବୁନି ମନ୍ଦିରକୁ ଛାଡିବା ନା ହଁ
ମନ୍ଦିର ଭିତରେ ଯାଇ କଣ କରିବ, ଲକ୍ଷ୍ମୀଙ୍କୁ ଦେଖା କରି ଜୟ ଶ
ହଁ ବୁଲାବୁଲି କରିକି ସେଇ ସି ବିଚ୍ ରେ ବୁଲିକି ଆସିବେ ଆଉ ହ ହଉ ହଉ ରଖୁଛି। ହୁଁ।
ହଁ ହଁ।